ହଁ
ହୁଁ
କଅ କରୁଚ
ବସ୍ ଚି ବସ ବସିଚି କେମେରା କରୁଚି
ଆଉ କଣ ଏଇ ଟିକେ ବିଲା ଆଡେ ଯାଉଛି ଆଉ
ଏ ତଳି ଫଳି ଗୁଡା ପକେଇଛି ଟିକେ ଦେଖି ଦୁଖେଇକି ଆସିବି ଆଉ
ଓହୋ ଖର ଖରା ବୁଲେଇନ
ଓଉ ଥିଲା
ହୁଁ ହୁଁ ହୁଁ ଭାଇ ପସନି
ଗଈଗୁଆ ପଶୁ କିନା କଣ?
ହ୍ୟାଲୋ
ଡାକୁଚଛି ଏତେବେଳୁ ଶୁଭୁନି କି?
ମ ତମ ଡାକରା କିଛି ଯବୁନି। ମୁଁ ଏଇ ଯୁ କହିଲି ଗା ମୁଁ ମୋର ଗପି ଚାଲିଛି ଗାଈ ପଶିଛି କି ଅଡଉଛ କି ଚାଲିଛି।
ହୁଁ ହୁଁ
ହୁଁ
କଣ ଖାନା ପିନା ହେଇଛି?
ନା ହେଇଥିଲା ମାଛ ଭଜା ହେଇଥିଲା ପଖାଳ ଭାତ ଶାଗ ଭାଜି ଥିଲି ଆଉ କରିଥିଲି ଛତୁ ତରକାରୀ ଆଉ
ଆଉ
ଶୁବୁନି, ହଁ।
କଇଲି ତମେ କଣ ଖାଇଛ? ଦୁଷିଲି କଣ ହେଇଥିଲା ଘରେ?
ମାଛ, ସେଇ ଭାତ, ଡାଲି, ଆଳୁ ଭଜା। ହ୍ୟାଲୋ।
ହଁ ଆଉ ତ ଅଳିଶ କେତେ ଉଠିଲାଣି?
ତଳି ତ ପଡିଛି ତଳି କାହିଁ ଆଉ ହଁ ହେଇନି ସେଇ ଦି ତିନି ଆଙ୍ଗୁଳି ନେଖେ ତଳି ହେଇଛି।
ହଳି ଯୋଉ ପକେଇଛ ଗଜେଇକିନା ପକେଇଛ ନା ଶୁଖେଇକିନା ଶୁଖିଲା ପକେଇଛ? କେମିତି ପକାନ୍ତି ମାନେ ତଳି?
ତଳି ପାଣିରେ ପଡିବ ଗୋଟେ ଦିନ ଆଗରୁ ଧାନକୁ ଧାନ ର ତାପରେ ପାଣିରୁ ଛଣାାଯିବ ପାଣି ରୁ ଛଣା ହେଇକି ହ୍ୟାଲୋ।
ହୁଁ ବା ଶଣୁଚି।
ପାଣିରୁୁ ଛଣା ଯିବ ପାଣିରୁ ଛଣା ହେଲା ପରେ ତାପରେ ଅଖାବସ୍ତାରେ ପଶିବ ଅଖାବସ୍ତାରେ ଅଖା ବସ୍ତା ରୁ ତାପରେ ଗୋଟେ ଦିନ ଅଖା ବସ୍ତା ରେ ରହିବ ତାପରେ ଗରମ ପାଣି ଟିକେ ଟିକେ ଦିଆଯିବ। ତାପରେ ଗୋଟେ ଦିନ ପରେ ସେ ମନକୁ ଗଜା ବାହାରିବ ଆଉ। ପୁଣି ଧାନକୁ ଭାଙ୍ଗିବାକୁ ପଡିବ ପୁଣି ଗଜା ଟି ଟିକେ ହେଲା ପରେ।
ଗଜା ବାହାରିଲା ର ଯାଇକିନା ତଳି ପକେଇବ।
ହୁଁ ଚାଷ କରୁନ କି?
ଘରେ ଜାଣିନି ତ ଏଇଥିପାଇଁ ପଚାରିଲି।
ହଁ ତମ
ହଁ, ଚାଷ ବିଷୟରେ ଜାଣି ଆମ ଆଡେ କରୁଛନ୍ତି ଯେ, ମୁଁ ଆଉ ଏ ବିଷୟରେ ଜାଣିଚି କି ଆଉ?
ହୁଁ ହୁଁ।
ଆମେ ଯାହା ଡାକୁ ସନ ଆଉ ଦଜଣିଈନ ମୁଁ ଆ ଘରେ ଜାଣିନ କେମିତି କଣ ତଳକୁମତି କଣ? ଏମିତି ଧାନକୁ ଇଏ କରନ୍ତି, ମୁଗ ଯୋଉ କରୁଛ, କେମିତି କଣ କରୁଛ?
ମୁଗ ତ ସେଇ ଆଣିକି ହଳ କଲା ପରେ ମୁଗକୁ ବୁଣାଯିବ। ବୁଣା ହେଇକି, ତା'ପରେ ପାଣି ମଡ଼ା ହେବ। ପାଣି ମଡା ହେଲା ପରେ ଫୁଣୀ ଯଉ ମାସେ ଖଣ୍ଡେ ଯାଇଥିବ, ଫୁଲ ଧଇଲା ଅଳକୁ ପୁଣି ପଡିବ। ପୁଣି ପାଣି ମଡା ହବ। କାଦୁଅ ସାର ପଡିବ। ତା'ପରେ ଯା
ନ ନଗେଲେ
ଦେଢ଼ମାସ ଦି ହଁ, ଦିଇଥର ଯାହାହେଲେ ଦି ଥର ପାଣି ଦିଆହେବ। ତା'ପରେ ଲାଷ୍ଟରେ ଅଁ ଯେତେବେଳେ ଫୁଲ ଧରିବ, ସେତେବେଳକୁ ସେ ଫୁଲ ଟାଇମ୍ରେ ହିଁ ପାଣି ମଡ଼ାଯିବ।
ହୁଁ। ମେନ୍ ନେ ଫୁଲ ଟାଇମ୍ ରେ ନାଇଁ?
ହୁଁ। ଆ ଲୋକ ତ ଯେତିକି ଓପାଡିବେ, ସେତିକି ନେଇକି ଯାଉଛନି ତାଙ୍କର। ସେ କ ଆଉଁ ପଇସା ଦିଅନି। ତାଙ୍କର ଛୁଇଁ ତୋଳି ଚାଲିବେ।
ହୁଁ।
ଛୁଇଁ ତୋଳିକି ତାଙ୍କର ନେବେ।
ହୁଁ, ମାନେ ମୂଲିଆ ମାନେ? ଉପଡୁଥିଲେ ଯିଏ, ଯିଏ ଉପାଡ଼ିବେ?
ହୁଁ ହୁଁ।
ଆ ତ ସେ ସୁଇରା କ ନେଇଯିବ ଆଉ। ମାଲିକ କଣ ପାଇଲା?
ନାଇଁ, ସେ ତାଙ୍କର ତାଙ୍କ ହିସା ହିସାବରେ ସେ ଛୁଇଁ ନେଉ।
ବିରି ବି କରିଲେ ହେମତି କରୁଛ?
ହୁଁ, ସମସ୍ତେ ନେବେନି। ଯାହାର ଯାହାର ଦରକାର, ସେ ତାର ନବ। ଯାହାର, ଦରକାର ନାହିଁ, ସିଏତ ନବନି।
ହୁଁ। ବିରି କଲେ ବି ସେମିତି!
ହୁଁ, ବରି କଲେ ବି ସେଇଆ।
ଉ ହୁଁ।
ଆଉ, ଘରେ କିଏ କିଏ ସବୁ ଅଛନ୍ତି?
ତିନିଜନ ଆଳୁ ଆମେ ତିନି ଜଣ ଆଉ, ବାପ ଛୁଆ ତିନି ଆଉ।
ଆ, ଛୋଟ ପରିବାର ସୁଖୀ ପରିବାର ତାହେଲେ, ଆଉ।
ହୁଁ।
ଶୁବୁନି?
ହାଲୋ ତମର
ଆମ ବାପ ପୁଏ ଚାରିଜଣ।
ହୁଁ।
ଭାଇ ଦି, ଦି ଜଣ। ବାପ ପୁଅ ଆଉ। ଏ ମା ଆଉ, ବାପ ଆଉ।
ଉଁହୁଁ। ଉଁ ଯାକ ଗାଁରେ ତମେ ବଡ ତମେ ବଡ?
ହୁଁ।
ଆମ ଦି ଗାଁରେ।
ନାହିଁ ସାନ ତାର ବାହାରେ ରହୁଚି। ଆଉ ମୁଁ ମୋର ଗାଁରେ ରହୁଚି।
ଉଁ କରିଚ ଗାଁରେ ଖାଲି ଚାଷବାସ ନା ଆମ ଗାଁ ସାଇରେ
ନାଇଁ ଚାଷବାସ ତ କରୁଚି ଚାଷବାସ ସହିତ ଏ କୋଉଠି କିଏ ଯଦି ଡାକିଲେ ଲେବର କାମରେ ଯାଉଚି। ଆଉ କଣ ଖାଲି ଚାଷବାସ କଲେ ହବ କି ଫୁଣି କେନି ଗୁଜୁରାଣ ଯୋଉ ଏଇନା ସିନା ଚାଷ ଗାଡି ଆସିଲା। ଆଉ ଚାଷ ବାସ ଯେତୋଳେ ସରିବ ପୁଣି ଗୁଜୁରା ଅ ଗୁଜୁରାଣକୁ ଫୁଣି ଟାଇମ ଦବାକୁ ପଡିବନା।
ହୁଁ ସେ ୱାନ୍ ସାଇଡି ପୁଣି ରଖିବାକୁ ପଡିବ କିଛି ଆଉ।
ହୁଁଁ।
ଚାଷ ଯୋଉ କରୁଚ ଏନା ଧାନଚାଷ ଚାଲି ଏଇ ଯୋଉ ଧାନ ଚାଷ କେତେ ମାନେ କେତେ ମାସ ପର୍ଯ୍ୟନ୍ତ ଇଏ କେତେ ମାସରେ ଯାଇ ଫୁଣି ଇଏ ହୋଉ
ଯାହାହେଲେ ବି ଧାନ ଚାରିମାସ ଖଣ୍ଡେ ହବ।
ତଳିଠୁ ଅଳିଠୁ ରୁଆଠୁ କ
କଟା ପର୍ଯ୍ୟନ୍ତ ଚାରି ମାସ ଲାଗିଯିବ।
ଆଉ ହଁ।
ହବ।
ଉଁହୁଁ ଓହୋ। ନା ନା ତମେ ଏମତି ବିକୁଚ ନା ନାଇଁ ଉଁ କିଏ ନୋଉଚି ନା ତମେ ଏ ମନ୍ଦିଫନ୍ଦି ନା କଣ?
ନାଇଁ ମୋର ମଣ୍ଡି ନାହିଁ ମୁଁ ଭାଗ ବିଲ ଆଣିକି କରୁଚି ନା ମୋର ବି ଏତେ ବିଲ ନାହିଁ ଭାଗକୁ ଆଣିକି ବିଲ ସବୁ କରୁଚି। ସେ ଯିଏ ଯାହାର ଭାଗ ବିଲ ସିଏ ତାର ମଣ୍ଡି ଫଣ୍ଡି କରୁଚନ୍ତି। ସେ ତାର ଧାନ ତାର ସେ ନେଇକି ରୋଉଚନ୍ତି। ଆମେ ଏଇ ବେପାରୀ ଫେପାରୀ କି ଦେଇଦୋଉଚୁ ଆଉ।
ଉଁ ହୁଁ ଧାନଚାଷ କରୁଚ ଲାଭ
ହଁ ଦେହ ଖର୍ଚ୍ଚ ପାଣି ଯାଇକି ଯାହା ହୋଉଚି ଆଉ ଆଉ ଲାଭ କଣ ଆଉ ଧାନରେ। ଉଠେଇ ଦୋଉଚି ସେଇ ପଇସା ଉଠେଇ ଦୋଉଚି ଆଉ।
ହୁଁ ଇଏ ଖାଉଥୁବ।
ଉଁ ଉଁ ଉଁ ଧାନ
କହିଲି ଘରେ ବି ଖାଉଥୁବ ରଖୁଥୁବ ନା?
ହୁଁ ଘର ପାଇଁ ଚାଉଳ ହୋଉଚି। ଚାଉଳ ହେଲା ପରେ ଯାଇଁକି ଆଉ ଯାହା ଆବଶ୍ୟତା ବଢୁଚି ବିକ୍ରି କରିଦୋଉଚି ଆଉ।
ଉଁହୁଁ। ହ
ହାଲୋ।
ଓହୋ ଧାନ, ମୁଗ, ଯା ଆଉ କଣ କରୁଚ ଧାନ, ମୁଗ, ବିରି ଆଉ କଣ ଚାଷବାସ କରୁ
ମୁଗ ହ ମୁଗ ହଉଚି। ମୁଗ ହଉଚି ବିରି କରୁଚି ଧାନ ଧାନ କରୁଚି। ଏମତି ସବୁ ହଉଚି ଆଉ ଯାହା ଗୁଜୁରାଣ ମେନ୍ ଟେନେ କରିବା ପାଇଁ ନିଜେ ଆଁ ଆଁ କଣ
ବାଦାମ୍ ଫାଦାମ୍ କରୁଚନ୍ତି ନା ନାଇଁ?
ନା ଆମ ଗର ନଈ କୂଳେ ଆମେ ନୁହେଁ। ନଈକୂଳିଆ ହେଲେ ବାଦାମ୍ ଫାଦାମ୍ ଯାହା ଦିଇଟା ହୁଅନ୍ତା। ହଉ ମୁଁ ରଖୁଚି ପରେ ଫୋନ୍ କରିବି।
ହଁ।